ହଁ କଁ କଣ କରୁଚ? ହାଲୋ ମୋ ଆବାଜ କ୍ଲିୟର ଆସୁଚି ତ?
ହଁ ହଁ କଥା ଶୁଣା ଯାଉଚି।
ହୁଁଁ ହୁଁ ମୁଁ କଇ କଥା ମୁଁ ଭାବିଲି ବର୍ଷା ପାଇଁ କ କଟି କଟି ଶୁଭୁଥିବ ଏଇ କ ନେଟ୍ୟ ଇଏ ହଉଥିବ।
ନାଇଁ ନାଇଁ ଠିକ ଶୁଣା ଯାଉଚି।
ଆଉ ବସିଚ, କାମ ସବୁ ସରିଗଲାଣି କି?
ହଁ ହଁ ସବୁ ସରିଗଲାଣି, ଆଉ ତମର?
ନା ମୁଁ ଏଇ ବସିଥିଲି ଯେ ରୁଟି ଟିକେ ବନେଇଆର ଅଛି। ମୁଁ ତାକୁ ବନଉଚି ଆଉ।
ଓହୋ ଆଉ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ତମ ତମର ତମ ଘରେ?
ହଁ ସମସ୍ତେ ଭଲ ଅଛନ୍ତି।
ଅଁ ବର୍ଷା କେମିତି କ ଆଜି ଦିନ ସାରା ତମ ଘର ଆଡ଼େ?
ହଁ ସକାଳୁ ବର୍ଷା ହେଇଥିଲା ଟିକେ ଟିକେ। ଆଁ ବେଶୀ ଜୋରେ ତ ହେଇନି ଆଁ ତାପରେ ଦିପହର କୁ ଛାଡ଼ିଗଲା ତାପରଠୁ ଟିକେ ଟିକେ ଏମିତି ଭଲ ପାଗ ଦେଇଚି ଆଉ।
ହଁ ଏଇ ଲଘୁଚାପ ଭଳିଆ ହୋଉଚି ଆଉ।
ହଁ ଆଉ ତମ ଘର ଆଡ଼େ କେମିତି ବର୍ଷା?
ସେମିତି ହୋଉଚି ବର୍ଷା ସକାଳୁ ତ ଲାଗିଲା ଯେ ଆଜି ବର୍ଷା ଦିନ ସାରା ହବ ବୋଲି। ଥାପରେ ହୋଉଚି ଛାଡ଼ୁଚି ଏମିତି ମଝିରେ କେତେବେଳେ ଥିବ ଥିବ ହେଇଯାଉଚି। ଏଇଭଳିଆ ଆଉ।
ଅହ।
ରଜ ଟାଇମ୍ ରେ ଏମିତି ପାଗ କଲା ଖରା ପାଗ କୁଆଡ଼େ କେହି ଲୋକ କେଇ ଯାଇ ପାଇଲେନି ଏବେ ହୋଉଚି ଏଇଭଳିଆ ଆଉ।
ହଁ।
ଆ ଖାଇବା ପିଇବା ଆଜି ଦିନ ସାରା କଣ ହେଇଥିଲା?
ଆଜି ପୋଟଳ ଆଳୁ ତରକାରୀ ଆଉ ଶାଗ ଭଜା ଆଉ ଭାତ।
ସଜନା ଶାଗ?
ନାଇଁ କୋଶଳାଶାଗ।
ଓହୋ।
ଉଁ ହୁଁ ଆଉ ତମର?
ଆମର ଏଇ ଭାତ ବୁଟ ଡ଼ାଲିର ଡାଲମା ଗୋଟେ ହେଇଥିଲା। ଡ଼ାଲି ପକେଇକିରି ଆଉ ଭଜା। ଆଁ ଆମ୍ବ ଏଇସବୁ ଆଉ ସାଲାଡ଼ ଆଉ କଣ।
ଅଁ।
ଆ ଚାରିଟା ବେଳେ ଏମିତି ବୁଲିବାକୁ କୁଆଡ଼େ ଯାଅନା ଯାଅନି?
ନାଇଁ ନାଇଁ ମୁଁ କୁଆଡ଼େ ଯାଏନି ଘରେ ହିଁ ଅଛି ଛାତ ଓପରେ ଏମିତି ଟିକେ ବୁଲିଯାଏ।
ଓହୋ।
ଉଁ-ଉଁ, ଆଉ ସବୁ ଘରେ କଣ କରୁଛନ୍ତି?
ଘରେ ଏଇ ମୋର ତ ଛୋଟ ପୁଅଟେ ସିଏ, ତାକୁ ଛାଡ଼ି ଦେଇଆଇଲି ଜଣଙ୍କ ଙ୍କ ଘରେ, ସିଏ ତ ଥିଲେ କାମ କିଛି କରେଇ ଦେବନି। ଛୁଆ ତ ଯୋଉ ଭଳିଆ କିଛି କରେଇ ଦେବନି ସେଇଆକୁ ତାକୁ ଛାଡ଼ି ଦେଇ ଆସିଲି। ମୁଁ, ଏଇ ରୁଟି ଟିକେ ବନେଇବି ଖାଇବା ପାଇଁ। ଆଉ ଖାଇବା ଟିକେ ବନେଇ ଦେଲେ, ଶୀଘ୍ର ଶୀଘ୍ର ବନେଇଦେଲେ, ଗରମ ତ ଯେମିତି ହଉଚି
ହଁ, ଏତେ ବର୍ଷା ହେଲା ପରେ ବି, ଥଣ୍ଡା ଲାଗୁନି ପୁରା ଗରମ ହିଁ ଲାଗୁଛି।
ସକାଳୁ ଟିକେ ଟିକେ ଥଣ୍ଡା ଲାଗୁଥୁଲା, ହେଲେ ବି ଗରମ ଗୁଳୁ ଗୁଳି, ଆଉ ରୁଟି ବନେଇବାଟା ତ ବଡ଼ ବ ଟାକ୍ସ ଲାଗେ।
ହଁ, ସବୁଠୁ ବଡ଼ କଷ୍ଟ ରୁଟି ବନେଇବା।
ସବୁଠାରୁ ଭଲ ଯୋଉ ଭାତ ଖାଇଦିଅ
ହଁ।
ଭାତ ଖାଇ ଦେଇକି ରହିଯାଆ ସରିଲା।
ହଁ।
ଆଉ ତମର ସମସ୍ତେ ରାତିରେ-ଏ ଭାତ ଖାଆନ୍ତି କି ନା, ସେମିତି
ରୁଟି ଖାଆନ୍ତି। ଭାତ ଯେତେବେଳେ ବଳିଥାଏ, ମୁଁ ଖାଇଦିଏ। ବଳି ନଥିଲେ, ମୁଁ ରୁଟି କରିଦିଏ ମାନେ, ମୋ ପାଇଁ ବି କରିଦିଏ ରୁଟି।
ଅହଁ, ଆଉ ତମେ ମ୍ୟାରେଡ଼୍ କି ଅନ୍ ମ୍ୟାରେ?
ନାଇଁ, ମୁଁ ବାହା ହେଇଛି।
ଓହୋଃ, ଆଉ ତା ହେଲେ ତାହେଲେ, ରୁଟି କଥା ଟା ସେଇଥିପାଇଁ ବୋଧେ ଜାଣିପାରିଲ! କେତେ କଷ୍ଟ ବନେଇବା ଟା?
ହଁ, ମୁଁ ଯେତେବେଳେ ବାହା ହେଇ ନଥିଲି, ସେତେବେଳେ ମୁଁ ବି ଭାତ ଖାଇଦିଏ, ଏମିତି କେତେବେଳେ କେମିତି ମନ ହେଲେ, ଟିକେ ରୁଟି କରେ। ନହେଲେ ନାହିଁ। ମୁଁ ତ ଗୋଟେ କିଲୋ ପ୍ୟାକେଟ୍ ଅଟା ଆଣିଲେ, ମୋର ପୁରା ବହୁତ ଦିନ ଯାଏ ସେଇଟା।
ହଉ ଆଉ।
ମୋ ସ୍ବାମୀ ତ ଖାଆନ୍ତିନି, ରାତିରେ ଭାତ ଖାଆନ୍ତିନି ସେ। କିନ୍ତୁ ମୋ ଦେହ ଖରାପ ହେଲା ବଳେ, ସେ ଖାଇ ନିଅନ୍ତି।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
ସେମିତି କେତେବେଳେ ଯଦି ବଳି ବି ଯାଇଥିବ, କିଛି କାରଣ ଯୋଗୁ ଅଧିକ ଟିକେ, ଯୋଉଟା କି ତାପର ଦିନକୁ ପଖାଳ ରହିବ, କି କଣ କିଏ ଖାଇ ପାରିବନି? ତା, ହେଲେ ସିଏ ବି ଖାଇ ନିିଅନ୍ତି। ହେଲେ, ସିଏ ସବୁବେଳେ ରୁଟି ଖାଇବାକୁ ପସନ୍ଦ କରନ୍ତି।
ରୁଟି ଟା ଟିକେ ରାତିରେ ଟିକେ ଖାଇଆକୁ ବେଶୀ ଇଚ୍ଛା ହୁଏ ଆଉ। ନା, ସକାଳେ ସକାଳେ ଜଳଖିଆ ର୍ ସକାଳେ ଜଳଖିଆରେ ବି ଏମିତି ରୁଟି ଖାଆନ୍ତି କି?
ହଁ, ରାତିରେ ମୁଁ ଯୋଉ ରୁଟି କରେ, ସକାଳ ପାଇଁ ବି ମାନେ ଅଲଗା ଟିକେ ବନେଇଦିଏ, ଆଉ କିଛି ଟା। ଯେଉଁଥିରେ କି ସକାଳୁ ମୋର ଟିକେ କାମ ରୁହେ ତ! ସେଥିପାଇଁ ମୁଁ ସକାଳୁ କିଛି ବନେଇ ପାରେନି ଖାଇବା ପାଇଁ। ମୁଁ ସେଥିପାଇଁ ରାତିରେ ଯାହା ବନେଇ ଥାଏ, ସେଇଟା ଟିକେ ଅଧିକ କି କି କରିଦିଏ। ଯୋଉଟା କିି ସକାଳେ ବି ଆମେ ଖାଇଦଉ।
ଅହ। ସେମିତି କରିଦେଲେ ସୁବିଧା ମୁଁ, ବି ବେଳେ ବେଳେ ବନେଇଦିଏ। ଏଇ ଛୁ ଟି ଯେବେ ଥାଏ, ସେବେ ହେଲା କଣ କରେ? ଟିକେ ବାସି ଟା, ଖାଇଆକୁ ଏତେ ଇଚ୍ଛା ହୁଏନି ତ!
ନାଇଁ ବାସି ରୁୁଟିି ଟା ଆମ ଦେହ ପାଇଁ ବହୁତ ଭଲ ମାନେ ସଜ ରୁଟିଠୁ ବାସି ରୁଟିଟା ଭଲ ଆଉ ବାସି ରୁଟିଟା ତମେ ପାଣି ମାରିକି ଟିକେ ତେଲ ଦେଇକି ସେକିଦବ ସେଇଟା ସଜ ରୁ ଟିଠୁ ବି ବହୁତ ବଢ଼ିଆ ଲାଗେ ଖାଇବା ପାଇଁ।
ହଁ ହଁ ହଁ ମୁଁ ଥରେ ଏମତି ତ ଇଏ ଦେଖିଥିଲି ଆଉ। କି ଏଥେରେ
ମୋ ସମୀ ଖାଆନ୍ତିନେଇ ଏମିତିରେ ବାସି ରୁଟି ମାନେ ମୁଁ ଯେତବେଳେ ଫାଷ୍ଟ ଫାଷ୍ଟ ବାହା ହେଇକି ଆସିଥିଲି ସେତେବେଳେ ତେ ଖାଉନଥିଲେ ଏମତି ବାସି ରଟି କହିବ ବାସି ରୁଟି କଁ ଲାଗିବ ଶୁଖି ଯାଇଥିବ ମୁଁ ତାଙ୍କୁ ଥରେ ଏମତି କରିକି ଦେଲି। ତା ପରଠୁ ସେ ସବୁବେଳେ ବାସି ରୁଟି ଖାଆନ୍ତି ଆଉ କହିବେ ଯେ ଏମ୍ ଏମତି ପାଣି ମାରିକି ଟିକେ କରିଦବା ପାଇଁ। ମୁଁ କରିଦିଏ ସେ ବହୁତ ଭଲ ପାଆନ୍ତି ଦିଟା ଜାଗାରେ ତିନିଟା ବି ଖାଇ ଦିଅନ୍ତି।
ମାନେ କେମତି କିହିଲ ପଅ ପାଣିରେ
ହୁଁ ନାଇଁ ନାଇଁ ନାଇଁ ଭିଜେଇଲେ ତ ସେଇ ପୁରା ଗୁଦ୍ ଗୁଦ୍ ହେଇଯିବ ନାଁ ପୁରା ମାନେ ଚକଟି ହେଇଯିବ ପୁରା ଆ ତମେ ପାଣି ମାନେ ତାୱାଟା ମାନେ ଭଲସେ ଗରମ କରିଦବ ମାନେ ଯେମତି ଟିକେ ଧୂଆଁ ବାହାରିଲା ଟାଇପ୍ ର ଏମତି ମାନେ ଭଲସେ ପୁରା ହାଇ ଫ୍ଲେମ୍ ରେ ରଖିଥିବ ହେଲା। ତାପରେ ତେଲ ଟିକେ ପକେଇ ଦେଇଥିବ ତାୱାରେ ତାପରେ ଅଳ୍ପ ଟିକେ ବେଶୀ ନୁହଁ। ଅମ୍ ତାପରେ ହଁ ହଁ ଟିକେ ତେଲ ପକେଇଦବ ଆଉ ନହେଲେ ଲାଖିଯିବ। ସେ ରୁଟିଟା ତାପରେ ରୁଟିଟାକୁ ଏମତି ପାଣିରେ ଏମତି ଜଷ୍ଟ ଖାଲି ବୁଡ଼େଇବ ଯଦି ଉଁ ଲାଗୁଚି ଯେ ପତଳା ରୁଟି ଛିଡି଼ଯିବ ବତୁରିକି‌ ତାହେଲେ ପାଣି ହାତ ଏମତି ପାଣି ହାତ ହେଇକି ଦିପଟ ସାଇଟ୍ ରେ ଏମତି ଯେମିତି ପାଣି ଟିକେ ବ ଲାଗିଲା ଭଳିଆ ହାତ ମାରିଦବ ପାଣି ତାପରେ ସେଇ ତାୱାରେ ପକେଇ ଦବ ତା ଉପରେ ଟିକେ ତେଲ ପକେଇ ଦବ। ତାପରେ ତାକୁ ଏପଟ ସେପଟ କରିଦବ ସେଇ ହାଇ ମାନେ ଅଧିକ ଆଞ୍ଚରେ ରଖିକି। ତାକୁ ଏପଟ ସେପଟ ରଖିଦ କରିଦବ ସାଙ୍ଗେ ସାଙ୍ଗେ ଗୋଟେ ମିନିଟ୍ ବି ରେ ବି ହବନି ସେ ସାଙ୍ଗେ ସାଙ୍ଗେ ହେଇଯିବ ଗୋ ଟେ ରୁଟି ମୁଁ ଏକା ଏଳେକେ ଦି ତିନିଟା ତା ଉପରେ ତାପରେ ଯେମିତି ପରଟା କଲା ବେଳେ କରନ୍ତିନି ଗୋଟେ ଉପରେ ଗୋଟେ। ହଁ ହଁ ମୁଁ ସେମତି ଭଳି କରିଦିଏ ଆଉ।
ଅଁ ସେମତି କରିଦେଲେ ସୁବିଧା ଆଉ।
ହଁ ମୁଁ ବି ଯେତେବେଳେ ଫାଷ୍ଟେ ଜାଣ୍ ମୁଁ ବି ଜାଣିନଥିଲି ମୋର ଜଣେ ମାଉସୀ ଏବେ ସେ ମତେ ଏଇଟା କହିଥିଲେ ହେଲେ ମ ତେ ସବୁବେଳେ ଡର ଲାଗେ କାଳେ କେମତି ହବ ଭଲ ଲାଗିବ କି ନାଇଁ ମୁଁ ତ କେବେ କରିନି କି ଖାଇନି ତାପରେ ମୁଁ ଗୋ ଟେ ଥର ମୋର ଗୋଟେ ମାନେ ମୁଁ ଆ କୁରୁ ଗୋଟେ ଜାଗାରେ ଏମତି ଏକୁଟିଆ ରହୁଥିଲି ସେଠି ମାନେ ଅନ୍ୟ ସବୁ ଝିଅମାନେ ବି ରହୁଥିଲେ। ତାଙ୍କ ଭିତୁରୁ ଗୋଟେ ଦିଦି ହେବେ ସିଏ କରନ୍ତି ମୁଁ ଦେଖିଲି ସେ କେମିତି କରନ୍ତି। ତ ମୁଁ ସେମତି କଲି ମୁଁ ଯେତେବେଳେ କଲି ମାନେ ବଢ଼ିଆ ଲାଗିଲା। ତା ପରଠୁ ମୁଁ ଏମତି ହିଁ କରେ ଆନେ ଯେବେ ଗୋଟେ ଦିନିଷ ଦେ ଖି ନଥିଲି ନାଁ ତ ସେଥିପାଇଁ ମତେ ଟିକେ ଡର ଲାଗୁଥିଲା। କି ଭଲ ହବ କି ନହବ କେମିତି ଆନ୍ ଦେଖ ମୁଁ ଏଇନା ତମୁକୁ କହିଲି ମାନେ ତମେ ମାନେ ତଥାପି ଟିକେ ଦେଖିଲେ କଣ ତମେ ତମୁକୁ ଗୋଟେ କରିବାକୁ ଇଚ୍ଛା ହବ।
ଖ ପୁରା ଡାଇରେକ୍ଟ୍ ଦେଖିକି ଟିକେ କରିବ ଟିକେ ଲାଗିବ ଯେ ହଁ ଏମତି ମୁଁ କରିଦେବି।
ହଁ ତମେ ମାନେ ଯୋଉ ଆମର ଅ ଯେତ ଅନଲାଇନରେ ବି ଦେଖିବ ସେଥିରେ ବି ତମକୁ ମିଳିଯିବ ମାନେ କେମିତି କରନ୍ତି ବଲି।
ହଁ। ଦେଖିଆ ମୁଁ ଏବେ ମାନେ ଏମତି ଯୋଉ ଆମେ ନର୍ମାଲ ପରଟା କରନ୍ତିନିକି ସେଇ ଟାଇପ୍ର ଲାଗେ କି ଅବ ଅଲଗା ଲାଗେ।
ନାଇଁ ନାଇଁ ସେଇ ଟାଇପ ର ଲାଗେ କିନ୍ତୁ ଏଇଟା ନା ବହୁତ ନରମ ଲାଗେ।
ଓହୋ
ମାନେ ନ ଯୋଉ ନର୍ମାଲ ରୁଟି ଟା କଣ ମାନେ ନରମ ଲାଗେ କିନ୍ତୁ ଏଇଟା ଫୁଟା କଣ କହିଲୁ ପୁରା ତୁଳା ଭଳିଆ ଲାଗେ ମାନେ ଏଉ ବହୁତ ନରମ ବହୁତ ବଢିଆ ଲାଗେ ଯେମିତି ପିଠା ଲାଗେନି ଚ କୁକୁଳି ପିଠା ଯେମିତି ନରମ ଲାଗେନି ପୁରା ସେମିତି ହିଁ ଲାଗେ ନରମ।
ଅ।
ପରଟା ଟା କଣ ପରଟାରେ ତମେ ତେଲ ମାରିକିକଲେ ବି ପରଟା ଟା ଯାହା ହେଲେ ବି ମାନେ ରୁଟି ଭଳିଆ ହିଁ ଲାଗେ ମାନେ ଏ ତେ ବି ନରମ ଲାଗେନି କିନ୍ତୁ ଏଇଟା ବହୁତ ନରମ ଲାଗେ ମାନେ ପୁରା ପିଠା ଭଳିଆ ଲାଗେ ନରମ।
ହୁଁ ହୁଁ ହଉ ଦେଖିଆ ବନେଇବା ଆଉ। ଗୋଟେ ନୂଆ ରେସିପିରେ ଯାହା ହଉ କହିଦେଲ ହୁଁ ହୁଁ।
ହଁ ମୁଁ ସେଥିପାଇଁ କଣ କରେ ନା ମ ମାନେ ଏକା ବେଳେକେ ରୁଟି କରିଦିଏ। ଆଉ ମତେ ମାନେ ରୁଟି କରିବାକୁ ଭାରି କଷ୍ଟ ଲାଗେ ସେ ଦି ପଟ ହଉ କି ଦଶ ପଟ ହଉ କି ପନ୍ଦର ପଟ ହଉ। ମୁଁ ସେଥିପାଇଁ ମାନେ ଇଁ ଯେତେବେଳେ ମୁଁ ଅଫିସ ଯାଉଥିଲି ସେତେବେଳେ ବି ସେମିତି କରିଦିଏ। ଆଉ ଯେତେବେଳେ ଘରେ ଏବେ ରହୁଛି ସେମିତି ହିଁ କରିଦିଏ ସେ ସକାଳୁ ସେ ବି ଖାଇ ନିଅନ୍ତି ମୁଁ ବି ଖାଇନିଏ ସରିଲା।
ହଁ ଏକା ଟାଇମରେ ବନିଯିବ ସଇଲା ଭଲ।
ହଁ।
ଆଉ ଘରେ ଯାହା ହଉ ଉଁ ଟିକେ ସପ ଟିବ ଅଛନ୍ତି ପୁରା ଇଏ ଭଳିଆ ଆଉ।
ହଁ ଆଉ କେହି ନାହାଁନ୍ତି ତ କେବଳ ତାଙ୍କର ମୋର ମାନେ ଶାଶୁ ଶଶୁର ଏଠି ରୁହନ୍ତିନି। ସେଇତ ଆମେ ମାନେ ଅ ଅଲଗା ରହୁଛୁ ମାନେ ଏମିତି ଯାଉ ହଁ ମ ନା ଏମତି ମାସକୁ ଥରେ ଯାଉ ଆମେ ହେଲେ ସେ ରୁହନ୍ତିନି ନା ତ ସେଥିପାଇଁ ଏଁ ସିଏ ରହିଲେ ବି କିନ୍ତୁ ମାନେ ଉଁ ମୋ ଉଁ ଶାଶୁ ଶ୍ୱଶୁରଙ୍କର ବି ଏତେଟା ମାନେ ଏମିତି ନୁହଁ ଯେ ରୁଟି ହିଁ ଦର କାର ମାନେ ଭାତ ହେଲେ ବି ଖାଇଦିଅନ୍ତି ରୁଟି ହେଲେ ବି ଉଁ ହଁ। ମା ମାନେ ମୋ ଶାଶୁ ମା ତ ତାଙ୍କୁ ଭାତ ବହୁତ ପସନ୍ଦ ତାଙ୍କୁ ଏତେ ରୁଟି ପସନ୍ଦ ନୁହଁ ଠିକ୍ ଅଛି। ଆଉ ବାବା ଟିକେ ଖାଆନ୍ତି କିନ୍ତୁ କୁ ଆଙ୍କରି ଭଳିଆ ଆଉ ଯଦି ଭାତ ଦେଇଦେଲ କେତେବେଳେ ଦେନ ଖା ଖାଇଦେବେ ନହେଲେ ନାହିଁ ମାନେ ରୁ ଟି ହେଲେ ବି ଚଳିବ ଭାତ ହେଲେ ବି ଚଳିବ।
ହଁ ହଁ। ଭଲ ସେମିତି ଟିକେ ବୁଝିଗଲା ଭଳିଆ ହେଇଗଲେ ହେଇଯିବ କିଛି ଦେହ ପା ଥିବ
ହଁ ଯେ ଥିରେ ସିନା ବୁଝିବ କିନ୍ତୁ ବହୁତ ସାରା ପରିବା ବି ଅଛି କି ବହୁତ ସାରା ଖାଇବା ବି ଅଛି ଏଇଟାରେ ଏଇଟା ପ ପଡିଲେ ଖାଇବନି ଏଇଟା ଏମିତି ହେଲେ ଖାଇବନି। ସେଇ ସେଇ ସବୁ ଜିନିଷ ବି ଅଛି ଗୋଟେ ଥିରେ ବୁଝିଲେ ଆଉ ଗୋଟେ ଥିରେ ଅବୁଝା।
ହୁଁ ହୁଁ ଟିକେ ସମସ୍ତଙ୍କୁ ଶୁଣିକି କରିବାକୁ ପଡ଼ିବ ଆଉ।
ହୁଁ ହୁଁ।
ଆଛୁ ମୁଁ ତାହେଲେ ଟିକେ ଇଏ ବନେଇଦିଏ ତମେ କଣ କରୁଥାଅ ନହେଲେ ଆଉ।
ଏ ଏବେ ମୁଁ ତମକୁ କଲ୍ କରୁଛି ହେଲା।
ହ ହଉ ରଖୁଛି ତା